ହୁଁ ମୋ କଥା ସୁବୁଛି ଠିକ ସେ।
ଭାଇ।
ହଁ ହଁ ଭାଇ ଆଶୁତୋଷ ଭାଇ କୁହ କୁହ।
ଆ ଆଉ କେମିତି ଅଛନ୍ତି ଆପଣ?
ହଁ ମୁଁ ବହୁତ ଭଲ ଅଛି ଆପଣ କେମତି ଅଛନ୍ତି?
ମୁଁ ବି ଠିକ ଅଛି ଆଉ ଆପଣ ସୂର୍ଯ୍ୟ କୁମାର ଯାଦବକୁ ଜାଣିଛନ୍ତି। ହଁ ସେ ଆପଣଙ୍କ ଭଳିଆ ଟିକେ ଲାଗନ୍ତି। ହଁ ଆପଣ ବି ଖେଳା ଖେଳି କରନନ୍ତି ବୋ। ଆପଣଙ୍କ ଭଏସ ଟିକେ ଶୁଭୁନି ନଏଜ ପ୍ରୋବ୍ଲେମ ହଉଛି ଆପଣ। କଣ ଘରେ ବହୁତ?
ନା ନା କିଛି ନାହିଁ ଆପଣଙ୍କର ଟିକେ। ନାଇଁ ନାଇଁ ଏଠି ନାଇଁ ଏଠି କବାଡି ଖେଳ ଟିକେ ଦେଖିବା। ବଇଥିଲି ତ।
ଓହୋ ହଁ ଆମ ଗାଁରେ ଏବେ ଚାଲିଛି ଯୋଉ। କଣ ଖୋ ଖୋ ଖେଳନ୍ତି। ହଁ ପୋଖରୀ ଭିତରେ ଖୋ ଖୋ ଖେଳୁଛନ୍ତି। ହଁ ଏବେ ଶୁଭୁଛି ଆଜ୍ଞା।
ହଁ ହଁ ଏବେ କୁହନ୍ତୁ ଆଉ ଆପଣଙ୍କ ସବୁ ଭଲ ଘରେ ସବୁ ଭଲ।
ହଁ ହଁ ଘରେ ଭଲ ଅଛନ୍ତି। ମୋ ଭାଇ ଜଣେ ଯାଇଛନ୍ତି ସିଏ ବି ଖୋ ଖୋ ଖେଳିବାକୁ ଆ ତାଙ୍କର ମାନେ- ପୋଖରୀ ଭିତରେ ଖୋଖୋ ଖେଳୁଛନ୍ତି ଖରା ଦିନ ନା ପୋଖରୀ ଭିତରେ ଏବେ ଖେଳୁଛନ୍ତି।
ଆମର ସେଇ ଏଠି ନାଇଁ ଆମର ନାଇଁ ନାଇଁ ଆମର ଏଠି ଗୋଟେ ପଡିଆ ଅଛି ଯେ ସେଠି- ଗାଈ ଚରନ୍ତ ସକାଳେ ରାତି ହେଲେ କବାଡି ଖେଳୁ।
ହଁ ଓହୋ ଆମର ଏ- ଏଠି ହଁ ଗୋଟେ ପଡିଆ ଅଛି କିନ୍ତୁ ଖରାରେ ଯାଉନାହାନ୍ତି। ଯାହାବି ଯାଉଛନ୍ତି ସେତିକି।
ଆପଣ ଟି- କ କୋଉଠି ଟିକେ କହିବେ କି?
ହଁ ଆମେ ରହୁଛୁ ବାଲେଶ୍ୱରରେ।
ବାଲେଶ୍ଵରରେ ରହୁଛନ୍ତି ତା ନା।
ସାଇଟ୍ ଗଳିଟା।
ଓ ହୋ ହୋ। ଠିକ ଅଛି ଠିକ ଅଛି ଆପଣଙ୍କର ଖିଆପିଆ କଣ ହେଇଛି ଆପଣଙ୍କର।
ଆଜି ହେଇଛି ଭାତ ଡାଲି ମିକ୍ସ। ତରକାରୀ ଖଟା ପାମ୍ପଡ଼ ଆଉ- ସାଲାଡ ଆଉ ଖଟା ଖିରି ଏମିତି।
ହଁ ଆପଣଙ୍କ ଭୋଜି ଭାତ କଣ ଆଜି ହେଇଯାଇଛି କଣ କୋଉ ଖୁସିରେ।
ଭୋଜି ଭାତ ନୁହଁ ଆଜ୍ଞା ଏଇଟା ନା ଏଇଟା ଆମର। ଏ ଡେଲି ଖାଇବା ପିଇବା ଆମେ ଏମିତି ହିଁ ଖାଉ ଆଜ୍ଞା।
ଓ ଆପଣ ଟିକେ ଖାନ୍ଧନୀ ଖାଇବା ଟିକେ ଖାଆନ୍ତ ଇ ବୋଧେ ଜଣା ପଡୁଚି ଆଉ।
ଟିକେ ଖାଉଛୁ ସେଇଭଳିଆ ଖାଦ୍ୟ ଆଜି ମାଛ କେ ହେଇଥିଲା ମାଛ ଘାଣ୍ଟ ବି ହେଇଥିଲା।
ଓହୋ ମାଛ ତରକାରୀ ମାଛ ଘାଣ୍ଟ। ହଁ। ଆଉ ଆପଣ କାମ ଦାମ କେମିତି ଚାଲିଛି ଆପଣଙ୍କର ସବୁ ତ?
ହଁ ମୁଁ ଏବେ ବାପାଙ୍କ ବିଜନେସ କୁ ହାତ ପଠେଇଛି। ଆମ ବ୍ୟବସାୟରେ ସାହାଯ୍ୟ କରୁଛି। ଆମର ଧାନ ଚାଷ ଚାଲିଛି ଏବେ।
ଅ ମୁଁ ବି ସେମତି ଆମର ଏଠି ଆମର ଏଠି ଗହ- ହଁ ଆମର ଏଠି ମକା ଚାଷ ଚାଲିଛି ବା ମକା। ଏଇ- କୋଉ ସିଜନ ରେ ଆମର ନାଇଁ ଆମର ସବୁ ଆମର ସବୁଦିନ ଚାଲେ ଆମର ଚାଷ।
ଓହୋ ଯୋଉ ଆମେରିକା ସୁଇଟ କର୍ଣ୍ଣ ଆପଣଙ୍କର।
ହଁ ହଁ ଆମେରିକାନ ସୁଇଟ କର୍ଣ୍ଣ। ସବୁ ଚାଷ ବିଭିନ୍ନ ପ୍ରକାର ଚାଷ। ହ। ମୂଳା ବି ହଉଛି ପୁରା ବନ୍ତଳ ମୂଳା।
ଆମ ରସାୟନ ରାଇସ ହେଉଛି। ଅ ହଁ ଆଜ୍ଞା। ଆଜ୍ଞା। ଆଉ ବର୍ଷା ଏତେ ହେଇଛି ଆଜି ଆଜ୍ଞା ବର୍ଷା ବହୁତ ଜୋର ହେଇଛି।
ହଁ ନାଇଁ ନାଇଁ ଆଜି ଖରା ଆମର ଏଠି ବହୁତ ଜୋରରେ ଖରା ହେଇଛି ଆଡେ।
ଖରା ହେଇଛି ଆପଣ ନା ମୁଁ ବୋଧେ ନାଇଁ ଆ-
ଆମର ଆଜି ଏଡେ ଯୋରରେ ଖରା ହେଲା ଭାଇ। ଦେହ ହାତ କଣ ପୋଡି ପଡି ଗଲା ଭଳି ଖରା ହେଇଛି।
ଆଜ୍ଞା ଆଜ୍ଞା ନାଇଁ ଆମର ଏଇଠି ବି- ବିଜୁଳି ପଡିକି ଆମର ଗୋଟେ ନଷ୍ଟ ହେଇଯାଇଛି ଗୋଟେ ବଟ ବୃକ୍ଷ ନଷ୍ଟ ହେଇଯାଇଛି। ଅଶ୍ଵଥ ଗଛ ଗୋଟେ ନଷ୍ଟ ହେଇଯାଇଛି। ତୁଳସୀ ଗଛ ଗୋଟେ ଉପୁଡି ଯାଇଛି।
ଆମର ତ ନଡିଆ ଗଛ ବାହୁଗା ସବୁ ପଡି ପଡି ଯାଇଛି ଏତେ ଜୋରରେ ଖରା ହଉଥିଲା ଆଜି।
ଓହୋ ନିଆଁ ଲାଗି ଯାଇଥିବ ବୋଧେ। ଆପଣ ଟିକେ କମ ବାହାରନ୍ତୁ ଘରୁ। ଛତା ଗୋଟେ ଗମଛା ଗୋଟେ ଉଦା ଗାମଛ। ଓ ଆର ଏସ ପିଅନ୍ତୁ ଲେମ୍ବୁ ପାଣି ପିଅନ୍ତୁ ଆଉ ସନକ୍ରିନ୍ ଯଦି ହବ ଲ ହଁ ହଁ।
ହଁ ହଁ ଆପଣ ଆପଣ ଯ ଛ- ଛତା ଫତା ରେଡି କରିକି ନେଇ ଯାନ୍ତୁ ବାହାରକୁ ବହୁତ ଜୋରେ ଖରା ହଉଛି ଉ ବର୍ଷା ହଉଛି।
ବର୍ଷା ନା ମୋର ଗୋଟଏ ସ୍ବେଟର୍ ଅଛି ଯୋଉଟା ମୁଁ ବର୍ଷାରେ ପିନ୍ଧୁଛି। ଖରାରେ ପିନ୍ଧୁଛି ଶୀତରେ ବି ପିନ୍ଧୁଛି ଗୋଟିଏ ସୁଇଟର।
ମୋର ଗାମୁଛା ଆଉ କିଛି ନାହିଁ ମୋର ଗାମୁଛା। ହଁ ଆମେ ତ ଗରିବ ଲୋକ ଚାଷ ବାସ କରୁଛୁ ଆଉ ଏତେ ପଇସା କୋଉଠୁ ଆଣିବୁ?
ହଁ ଆମେ ବି ଚାଷ କରୁଛେ ଆମେ ଏବେ- ଆ ଭାବିଛୁ ମୋବାଇଲ ଚାଷ କରିବୁ ବୋଲି। ମୋବାଇଲ ମାନଙ୍କ ଉତ୍ପାଦନ। ଆଜ୍ଞା। ଆଇଫୋନ ଆଜ୍ଞା ଆଜ୍ଞା ଏମିତି- କିଛି ମାନେ ବ୍ରାଣ୍ଡ ବିଷୟରେ କହୁଛନ୍ତି ଆପଣ। ହଁ ତ। ହଁ ଟିକେ ଦେଖିବେ। ଆଜ୍ଞା ହଁ ମୁଁ ଟିକେ ଗାଁ ରେ ରୁହେ ନା ତ ମୁଁ- ସହରକୁ ଯାଏ ଆପଣଙ୍କ ସହିତ ଦେଖା ହୁଏ କେବେ। ଆପଣ ସେଠି ମାନେ ଆପଣ- ସ୍କୁଲ ଫୁଲ ଆପଣ ଟିଚର ଅଛନ୍ତି ବୋଧେ ଶିକ୍ଷକ ଆପଣ କଉ ସ୍କୁ-
ହଁ ମାଧ୍ୟମିକ ପ୍ରାଥମିକ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଆମେ।
ହଁ ଗଣେଶ ପୂଜା ଆପଣଙ୍କ ସେଇଠି- ଗ ଗଣେଶ ପୂଜା କେମିତି ପାଳିତ ହୁଏ? ଧୁମଧାମରେ ହୁଏ ବହୁତ ଧୁମଧାମ ରେ ହୁଏ। ଆଉ ଆ ଏ - ଦୀପାବଳି।
ହଁ ଦୀପାବଳିରେ ହଁ ଏତେ କିଛି ହୁଏନି କାହିଁକି ନା ବାଣ ଫଣ ଫୁଟେଇଲେ ପିଲା- କାଳେ କଣ ଅସୁବିଧା ହବ ଆମେ ଟିକେ ମନା କରୁ ଆଉ।
ହଁ ଆମେ ବି ଆଉ ବାଣ ଫୁଟଉନ ଆମେ ଯୋଉ ପରିବେଶ ସୁରକ୍ଷା ପାଇଁ ସେଇ ଯୋଉ କାଗଜରେ- ବାଣ କରି ଫୁଟଉଛୁ। ହଁ। କାଗଜରେ ଫୁଟା କରି ଫୁଟୋଉଚୁ ଦୀପରେ କାନ୍ଥକୁ ସାଉଣ୍ଡ୍ କରୁଚି ଯିଏ ଯେଦି ବି ଟିଭି ଫିଭି ଭାଙ୍ଗି ଦଉଚୁ ସେଇଟା ସାଉଣ୍ଡ୍ ହଉଚି ଭଲ ଲାଗୁଚି। ହଁ ଏମିତି ସାଉଣ୍ଡ୍ ଭଲ ଲାଗେ। ଆଉ ଯେଦି ହବ ଆପଣ ମୋବାଇଲରେ ମଧ୍ୟ ଯଦି ଦୀପାବଳିର ବାଣ ସାଉଣ୍ଡ ଶୁଣିପାରି ୟୁଟ୍ୟୁବରେ ସର୍ଚ୍ଚ କରି।
ହଁ ହଁ ନାଇଁ ବାଣ ଫାଣ ଏତେ ଆମର ଆମର ଏଠି ସବୁଜ ବାଣ ବିକ୍ରି ହୁଏ। ହଁ। ଆମର ଏଠି ସବୁଜ ବାଣ ବିକ୍ରି ହଉଚି ଆମେ ଟିକେ ନାକୁ ଉଦ୍ଧତ ବିଲୁ। ସେଥିପାଇଁ ଆମେ ଟିକେ ଅନ୍ୟ ଟିକେ ବାଣ ଆଣି ଦଉଚୁ ବମ୍ ପମ୍ ନାଇ ବ୍ରୋ। ହୁଁ।
ଏ ସେମିତି କେବେ କରିବେନି ଆପ୍
ନାଇଁ ନାଇଁ ନାଇଁ ଏଠି ଟିକେ ଛୋଟ ପିଲା ଟିକେ ଅଛନ୍ତି ତ ତାଙ୍କୁ ଟିକେ ଖୁସି ଲାଗୁଚି ବାଣ ପାଣ। ବମ ଫମ ଦେଖିଲେ ତାକୁ ଟିକେ ଖୁସି ଲାଗେ ସେଇଥିପାଇଁ ଆମେ ଆଣିବା କଥା ଆଉ।
ଆଜ୍ଞା ଟିକେ ସେ ବିଷୟ କ୍ଲୋଜ କରନ୍ତୁ। ଆପଣ କୁହନ୍ତୁ ଆଜି କଣ ଖାଇଥିଲେ କୁହନ୍ତୁ?
ହେ କଣ ଖାଇବା ଆଉ ଆଜି କଣ? ଭାତ କୁ ଚିକେନ ତରକାରୀ ସାଲାଟ୍ ପାମ୍ପଡ଼। ଏମିତି ସବୁ ଖାଇଥିଲୁ। ଆଉ ଆପଣ ତ ଖାଇଥିଲେ ଯାହା କହିଦେଇଚନ୍ତି ଆଉ କଣ?
ଆଜ୍ଞା ଭ-ଭ ଭାତଟା ଭ ହଁ ଆପଣଙ୍କ ଘର ତେବେ ଲୁଣ ଠିକ ଥିଲା ଭାତରେ?
ହଁ ଲୁଣ ପରଫେକ୍ଟ ଥିଲା ଭାତରେ। ଏକାଖାଲି ଚିକେନ ତରକାରୀ ଟିକେ ଲୁଣ କମିଯାଇଚି। ହେଲୋ।
ବିନା ଆଳୁ ରେ।
ନା ନା ଆଳୁ ପଡିବ ନା। ହଁ ଆଳୁ ପଡିବ। ହଁ ହଁ ଆଳୁ ନ ପଡ଼ିଲେ କଣ ଚିକେନ ତରକାରୀ ହୁଏ। ହଁ ସୋରିଷ ତେଲ ନା ନାଇ ଘିଅ ଘିଅ ଘିଅ। ଘିଅରେ କରାହେଇଚି। ଦେଶୀ ଘିଅ
ଓ ନା ଆମର ଯେଦି ଆସେ ଇଞ୍ଜିିନ ଅଏଲେ ସେଇଟା କରାହୁଏ।
ଓ ଯୋଉ କଳା କଳା ଯୋଉ ବାହାର ମାନଙ୍କରେ ହୁଏ। ଜଳଖିଆ ଦୋକାନ ମାନଙ୍କରେ ହୁଏ। ହଁ। କଳା କେ କଳା ତେଲ ଏ ଦାମିକିଆ ତେଲ ବହୁତ। ହଁ ବହୁତ ଦାମିକିଆ ତେଲ।
ହଁ ସିଏ ମାନେ ରୋଡ୍ ରେ ହିଁ ମିଳିଯାଏ। ଆମେ ନେଇ ଆସୁ।
ହଁ କିଛି ଅସୁବିଧା ନାହିଁ ହେ ସବୁ ତେଲ ୟୁଜ୍ କରିହବ।
ଆପଣ ଯୋଉ କୁକୁର ଟାକୁ ପାଳିଥିଲେ ମୋତି ନା କଣ ତା
ହଁ ହଁ ଆଉ ମୋତି ବହୁତ ଭଲ ଅଛି।
ମୋ ମୁଦି ବହୁତ ମୁଦି ବହୁତ ଏ। ଆଜ୍ଞା। ଆଉ ମେଲୋଡି ଫେଲୋଡି ଯାଉଚି ନା ସେମିତି ମେଲୋଡି ଆଉ ଯାଉନି। ମୁଁ ମୂର୍ତ୍ତି ମେଲୋ଼ଡି ଯାଉ ମୁତି ମେଲୋଡ଼ି ଯାଉ ଆପଣ ଆପଣ ରଜ ଆଜ୍ଞା।
ସାଙ୍ଗ ଗୋଟେ ହୀରା ଥିଲା। ସିଏ କୁଆଡେ ଏ ଘର ଛାଡିକି ପଳେଇଛି। ସେ ଟିକେ ଏଇନା ଦୁଃଖରେ ଅଛି ଆଉ ମତ୍ କି ଓ।
ଆଜ୍ଞା ହଁ ହଁ। ଆପଣ ବ୍ୟସ୍ତ ଅଛନ୍ତି? ଉଁ ନା ବ୍ୟସ୍ତ ବ୍ୟସ୍ତ ନାହିଁ। ନାଇଁ ମୁଁ ଆଉ ତିନି ମିନିଟ୍ ଆ ଦି ମିନିଟ୍ ପରେ ମୋର ଗୋଟେ ଗେମ୍ ଖେଳିବାର ଅଛି ତ ମାନେ ସେ ହଁ ଦି ମିନିଟ ଖେଳିବାର ଅଛି। ମୁଁ ଖେଳୁଚି ଆଜିିକାଲି ଜୁଆ ଅଧିକ ଖେଳୁଚି।
ଓହୋ ଆପ୍ ଆପଣ ଖେଳନ୍ତୁନି ଖେଳନ୍ତୁନି ସେଟା ହାନିକାରକ ଦେହ ପ୍ରତି ହାନିକାରକ ସେ। ଚଳନ୍ତୁ ନାହିଁ ଅଁ ଆପଣ ଟିକେ ଛତୁଆ ବେଶୀ ଖାଆନ୍ତୁ ସ ସକାଳୁ ଉଠିକି ଛତୁଆ ଖାଆନ୍ତୁ ଟିକେ ହଁ ଛତୁଆ ଟିକେ ବାଦାମ ଟିକେ ହଁ ଆଲମଣ୍ଡ ଟିକେ ଖାଆନ୍ତୁ ବୁଦ୍ଧି ହବ।
ଆଙ୍ଗ ନା ମୁଁ ତ ଉଠିଲି ସ ସକାଳୁ ଉଠିଲେ ଆଜ୍ଞା ସାଉଣ୍ଡ ଟା ହଁ ଉଠିଲେ ମୁଁ ସକାଳେ ଫାଷ୍ଟ ଆଜ୍ଞ।
ହଁ ଫାଷ୍ଟ ଉଠିଲେ ଆପଣ ଜଳଖିଆ କଣ ଖାଉଛନ୍ତି କି ଏବେ?
ମୁଁ ଗୁହ ବରା ଖାଉଚି।
ହୋ ବରା ଖାଉଚନ୍ତି ଆପଣ ତାହାଲେ। ନାଇଁ ନାଇଁ ଆପଣ ଟିକେ କଥା ବାହାର ନାଇଁ ନାଇଁ ନାଇଁ ନାଇଁ ଆପଣ ଟିକେ ବାହହାରକୁ କହିଦେଲେ ଟିକେ ସଂଯମତା ର ରକ୍ଷା କରି କହିଲେ ଭଲ ହୁଅନ୍ତା।
ଆଜ୍ଞା ମୁଁ ସଞ୍ଜମତ ବଜାୟ ରଖିବି କିନ୍ତୁ ଅ ମୁଁ ଆମ ତାରେ ଏମିତି କୁହନ୍ତି।
ଓହୋ ୟା ଆରେ ହଁ ହଁ ହଁ। ଆରେ ହଁ ହଁ ଆ ଆପଣଙ୍କ ଆଡେ ସବୁ ମସଲା ବରାକୁ କୁହନ୍ତି କୁହନ୍ତି ବରା କୁହନ୍ତି ହଁ।
ହଁ।
ହଁ ହଁ ମୁଁ ଭୁଲି ଯାଇଥିଲି ତ ଟିକେ ନାକୁ ମୁଁ ଜାଣି ପାଇଲିନି।
ଆଜ୍ଞା ଆପଣ ଏତେ ରାତି ହେଲା ଶୋଇନାହାନ୍ତି କେମିତି?
ନା କାମ ଦାମ ବହୁତ ଅଛି ଶୁଆଶୁଇ କଣ ଏତିକି ବେଳୁ କଣ ହବ?
ହଁ ମୋର ବି କାମ ସେମିତି ଆଜି ବର୍ଷା ଯୋଗୁ କ୍ଷେତରେ ପାଣି ପଶିଯାଇଛି।
ହଁ ପୁଣି ସକାଳୁ ଉଠିଲେ ବାଡ଼ ଫାଡ଼ ଲଗେଇବାର ଅଛି ବା ଏ ଗାଈ ଫାଇ ପଶିକି ଖାଇଦଉ ତି ମକା ଗୁଡା ନା ହଁ ଏ ଛୋଟ ଛୋଟ ମକା ହେଇଛି ଖାଇ ଦଉଛନ୍ତି ଗାଈ ପୋଷି ଆସି। ହଁ ତାକୁ ପୁଣି ସକାଳୁ ଉଠିଲେ ବାଡ଼ ଫାଡ଼ ଲଗାଇବାର ଅଛି କେତେ କାମ ଅଛି।
ହଉ। ହଁ ମୁଁ ଦିନସାରା ପାଳ ଭୂତ ହୋଇ ଠିଆ ହେଇଯାଉଛି ଯଦି କିଛି କାଉ ଫାଉ ଆଉଛନ୍ତି। ହ ଏବେ ଜଷ୍ଟ ଏବେ କିଛି ସମୟ ପରେ ପାଳଭୂତ ହେବାକୁ ଯିବି। ହଁ
ହଉ ସେମିତି କହିଲ।
ହଁ ହଁ ଆଜ୍ଞା ଏମିତି ଆପଣ ବି କାମ କରନ୍ତୁ। ମୁଁ ଆଉ କଣ କହିବି ଆପଣ ମୁଁ ଏବେ ଯାଉଛି ପାଳଭୂତ ହେବାକୁ। ରଖୁଛି ଆଜ୍ଞା। ରଖୁ ହଁ।